କଣ କରୁଚୁ?
ଏଠି ବସିଥିଲି ଆଉ। ତୁ
ହଁ ଏଇଠି ଏବେ ତ ଖାଇଲି ଆଉ।
ଆଉ ଏକ୍ଜାମ କେମିତି ହେଇଚି?
ହୁଁ ବଢ଼ିଆ।
ଆଉ ମାମା, ବାବା କଣ କରୁଛନ୍ତି?
ବାବା ଯାଇଛନ୍ତି ତ ପ୍ଲାଣ୍ଟ ଆଉ ମାମା ତ ଏଇଠି ଆଉ ଘରେ ଅଛି, ଓଳ ଓଳି କରୁଚି। ଆଉ ମୁଁ ଏଇଠି ବସିଛ। ତୁ ତୁ କଣ କରୁଛୁ?
ମୁଁ ବି ଏଇଠି ବସିଛି ମୁଁ ବି ଏଇଠି ବସିଥିଲି ଆଉ ବର୍ଷା ହଉଚି ତଉ।
ମୁଁ କହଲି ଗାଁରେ ବର୍ଷା ହଉଚି ତାହେଲେ ନା?
ହଁ ବା
ଅ ହ ଭଲ ଲାଗୁଚି ଗାଁ?
ହଁ ଭଲ ଲାଗୁଛି।
ଭଲ ଲାଗିବ କିଛି ଅସୁବିଧା ନାହିଁ ଗାଁ କଣ ହୁଁ ଗାଁ ଟା ଭଲ ନା ପରିବେଶ ଭଲ ସବୁ କିିଛି ଭଲ, ଗାଁରେ ଟିକେ ବୁଲାବୁଲି କରିକି ଆସେ।
ହଁ
ଆଉ ଜେଜେମା, ଜେଜେବାପା
ହଁ ବାହରେ କୁଆଡେ ଯାଇଛନ୍ତି, ଆଉ ମା ଅଛି ଆଉ।
ଉୁ ହୁଁ ମା ତାହେଲେ ଅଛି ନା ଆଜି କଣ ରୋଷେଇ କରିଥିଲା?
ଆଜି ଭାତ, ଡାଲି ଆଉ କଲରା ଚିପ୍ସ
କରିଥିଲା ତାହେଲେ ମା ଯାହା ହଉ ସିଏ ସବୁ କରୁଚି। ମା ଯାହାହଲେ ବି ଆକଚୁଲି ଆମେ ଭାବିବାନି କି ମା କରୁନି କରିବନି ଗଲେ ସେ ଯାହାହେଲେ ବି କରିକି ଦବ ଖାଇବାକୁ ଭଲସେ ସିଏ ଦଉଚି ହେଲା‌।
ହଁ ସେ ସବୁ କରିବ।
ଆଉ ଆସିଲା ବେଳକୁ କଣ କଣ ଆଣିବୁ?
ଆସିଲା ବେଳକୁ ଦେଖିବା ଗଛରେ ନଡ଼ିଆ ହେଇଛି ନେଇକିଯିବି।
ଆଉ।
ଆଉ ସିଏ ତୁ କଣ କହୁଥିଲୁ ବା ମୁଗ ନବାକୁ?
ହଁ ମୁଗ ଆଣିବୁ ଏଇ ଯୋଉ
କଣ ମୁଗ କଣ ପାଇଁ?
ମୁଗ ନେଲେ ଆଣିଲେ ବା ଇଏ କରିବା। ପକେଇକି ସକାଳୁ ମୁଗ ଗଜାମୁଗ ଖାଇବା ଆଉ ଗଜା ବୁଟକା ଟିକେ ଖାଇବା ଟିକେ।
ହଉ ହଁ ହଁ ଗଜାମୁଗ ଖାଇବା।
ହଁ ଆଉ ବାଆକୁ କହିବୁ ଦବ ସିଏ।
ହଁ ବା ତ ଦବ ବାକୁ କହିଲେ ବା ଦବ।
ହଁ। ଆଉ କୁଆଡେ ବୁଲ୍ ବୁଲି ଯାଇଥିଲୁ ଆଉ କୁଆଡେ। ହଁ ଆଣିବୁ ଆମ୍ବ ଆଚାର ଆଣିବୁ ଖଟା ଆଣିବୁ- ଯାହା ଅଛି ସବୁ ଟେକି ଆଣିବୁ ଏଆଡ଼େ
ନାଇଁ ନାଇଁ ସେମିତି କେମିତି ସେ ଯାହା ମା ଦବ ସେତିକି ନେବି ଆଉ
ହୁଁ। ଓହୋ ହ ତାହେଲେ ଆଉ ତ ଇଏ
ଆମେ ଟିକେ। ହଁ ଆମେ ଟିକେ ଅପା ଘରକୁ ଯିବୁ ଆସିଛୁ ଏ ଏତେ ଦିନ ପରେ ଛୁଟି ଅଛି।
ହଁ ହୁଁ କିଏ କିଏ ରହୁଛନ୍ତି ଅପା ଘରେ ଅପା ଘରେ କିଏ କିଏ?
ଅପା ଘରେ ଅପା ପିଇସା ଆଉ ସୋନାଲ ନାନୀ।
ଓହୋ ତାହେଲେ ଭଲ ସବୁ ଯାଇକି ବୁଲ ଲଙ୍କା ପଡି ଯାତ୍ରା ଦେଖ ବୁଲ ଖାଅ। ପିଅ ଦୋଳି ଫୋଳିରେ ବସ ସବୁ କର ସବୁ
ଲଙ୍କାପୁଡ଼ି ଯାତ୍ରା କଣ ଏବେ କି?
ଯେବେ ହଉ ତମେ ଯାଇଛ ମାନେ ଆଗକୁ ଯିବନି, କିଛି ଅସୁବିଧା ନାହିଁ। ଆଉ ଇଏ--ଅପାଘରକୁ ତାହେଲେ ଯିବନା ଓହୋ କେନ ଯିବ ତମେ
କେମିତି ଯିବୁ ଅଟୋରେ ଯିବୁ
ଅଟୋ ନା
ହୁଁ
ଅଟୋ ମାନେ ଯୋଉ ରିକ୍ସା ଅଟୋ।
ହଁ
ଓହୋ ଆଉ--ଅଟୋ ଅଟୋରେ ଧରିକି ଯିବ ନୁହେଁ।
ହଁ
ହୁଁ କେତେ ଗୁଡିଆ ଓଟୋ ରେ
ତିନି
ଓହୋ ମୁଁ ଶୁଣିଥିଲି ଏବେ ଚାରି ଗୁଡିଆ ଗୋଟେ ଆସିଲାଣି ତ
ଓହୋ--ତାହେଲେ ତୁ ସେଥିରେ ବସିଥିବୁ ମୁଁ ବସିନି
ହୁଁ। ଆଉ ଇଏ କଣ ଆଜି ରାତିରେ କଣ ଖାଇବୁ? ରୋଷେଇ କଣ କରିବ କରିବା ମିଶିକି?
ଆଜି ମା କହୁଥିଲା ଟିକେ ରୁଟି କରିବାକୁ ବର୍ଷା ହଉଛି ତ।
ଉଁ-ଉ ରୁଟି କରିବ ଟିକେ, ତାପରେ ଚିକେନ୍ ଫିକେନ୍ ଟିକେ ଯାଇକି ଆଣିବ ଭାରି ପାଖରେ ତ ଅଛି। ଇଏ କାଉଣ୍ଟର ଅଛି। ଏ- ଇଏ ବା- ଚିକେନ୍ ସେଣ୍ଟର ଅଛି, ପାଖରେ ଚିକେନ୍ ସେଣ୍ଟର। ଯାଇକି ଆଣିବ ଟିକେ
ହଁ, ପୁରା ଦେଶୀ ଚିକେନ୍ ଆସିବ।
ହଁ ଭଲ। ଦେଶୀ ଆସୁ ପୁରା, ଦେଶୀ। ହଁ, ନିହାତି କଡ଼ର ନାଥ ନୁହେଁ! ଅଁ। ଦେଶୀ ପୁରା ଖାଅ ବେଶୀ ବେଶୀ।
ହଁ।
ଆଉ ଇଏ ଛାଡନି, ବୁଲାବୁଲି କର ନଡିଆ ଫଡିଆ ଟିକେ ତୋଳିବୁ, ଆଣିବୁ, ଆଉ ଆସିଲା ବେଳକୁ ତ ଟ୍ରେନ୍ ନେ ପଳେଇ ଆସିବୁ ହେଲା।
ଆସିଲା ବେଳକୁ ତ ଟ୍ରେନରେ ଯିବି, ଆଉ କଣ କେମିତି ଆସିବି?
ହୁଁ, ଆଉ ମୁଁ ସ୍କୁଟି ନେଇକି ପଳେଇବି। ଏଇ ବାଖକୁ ଆଉ।
ତୁ ଆସିଥିବୁହାରି ଉଁ ମାଷ୍ଟରକାଣ୍ଟିନ୍ ଠିକି ଆଉ।
ହୁଁ, ହୁଁ। ଦେବୀ ପ୍ରସାଦ ଇଏ କଲ୍ ଆଜି କଲ୍ କରିଥିଲା ତ? କଥା ହଉଥିଲୁ ଟିକେ, କଥା ହଉଥିଲୁ କହିଲା କଣ କରୁଛୁ? ମୁଁ କହିଲି ଏଇଠି ତ ବସିଛି, ଆଉ କଣ କରିବି? ତାର-ଅମ୍ ଅ ପକେଇଥିଲେ ସିଏ କଲେଜ ପ୍ଲସ୍ ଥ୍ରୀ ବା?
ହଁ।
କରିବା ତ ସିଏ। ହିଏ ପକେଇଛିି, ସିଏ କଲ୍ କରିଥିଲା, ଆଉ ସିଏ ଡାକୁଥିଲା, କୁଆଡେ ବୁଲି ଯିବାକୁ? ଆସିଛି କଣ ମୁଁ ଜାଣିନି ସେ ବିଷୟରେ, କିନ୍ତୁ ସିଏମ୍ କୁଆଡେ ବୁଲି ଯିବାକୁ ଡାକୁଥିଲା।
ହଁ।
ବୁଲି ଯିବାକୁ ଡାକୁଥିଲା ତ, ସେ ମୁଁ କହିଲି ହଁ ଯିବା କାଲି ଆଡକୁ ବର୍ଷା ଫର୍ଷା ଟିକେ ଇଏ ହଉ। ସିଏ ବି ଯିବା ଗ୍ୟାଲେରିଆ ଯିବା। ପିଭିିଆର ଯିବି ଆଉ, ଭିଜର ଆଡେ ଯେ
ବୁଲି ପରେ କରିବୁ, ଆଗ ପାଠଟା ପଢ଼େ।
ପାଠ ହଁ ପଢ଼ିବା।
ହଁ। ପଢିବା କଲେ ହବନି, ପଢ଼ିବାକୁ ପଡିବ।
ଜାନ୍ନିକି! ପଢ଼ିବାନ୍ ଆଜି ଆଧେରେ କଣ ଗେସ୍ କର ଟିକେ ବେ ଚିନ୍ତା କର କଣ ହେଇଥିବ ଆମର, ହବ?
କଣ ହବ ଏବେ ତ ଷ୍ଟାର୍ଟ ହେଇନଥିବ? ସାତଟାରେ ତ ଷ୍ଟାର୍ଟ ହବ ବୋଧେ! ସାତଟାରୁ ଷ୍ଟାର୍ଟ ହବ କି, ଆଟ୍ଟାରୁ ଷ୍ଟାର୍ଟ ହବ।
ହଁ, ଆଜି ପଖାଳ ଆଉ ଭଜା ବାସ୍ ସେତିକି।
ପଖାଳ, ଭଜା ଏଇ ବର୍ଷା ପାଗରେ ପଖାଳ ଭଜା ଖାଇବ?
ବର୍ଷା ହୁଏ ବର୍ଷାରେ ପୁରା ଦାବିକି ପଖାଳ ଖାଇଲେ, ଏକାଥରେ ଦାବିକି ଜର ହବ।
ତା'ପରେ?
ଦାବିକି ଠେଲି ହେଇକି, ମେଡ଼ିକାଲ୍ ଯିବାକୁ ପଡ଼ିବ।
ନା, ନା, ନା ପଖାଳ ଖାନି।
ଆଉ
ଗରମ ଭାତ ଖାଇବୁ ଆଉ କଣ
ଆଉ ଏପଟକୁ ତ ମାମା ଆସିଲାଣି, ସେ ଏ ଏପଟେ ବୁଲୁଚି ଖାଲି, ଆଉ କଣ କରିବ ସିଏ ଘରେ? ଖାଲି
କଣ କରିବ, ମାମା ଚବୁ କରୁଛି, ମାମା ଚବୁ କରୁଛି।
କରୁଛି କଣ ସବୁ ସିଏ କଣ ସବୁ କରୁଛି କିଛି ନାଇଁ କିଛି ନାଇଁ କିଛି ନାଇଁ। ପୁରା ଠକ ହେଇଗଲାଣି ଏବେ ପୁରା କାମ ଟିକେ ବେଶୀ କମ୍ କରୁଛୁ ପୁରା।
ନିଜ ଡ୍ରେସ ପ୍ୟାଣ୍ଟ ନ ନିଜେ ସଫା କରିବା କଥା। ମାମା କରୁଛି ସବୁ କରୁଛି।
ସିଏ ବା ସଫା ମେସିନ୍ ନା କଣ କରୁଥିଲା ଦିନଟେ
ସଫା ମେସିନ୍ ଚନ୍ୁଁ କନ
ହଁ କହିଲା କହିଲା ମୁଁ ସଫା ମେସିନ୍
ସମସ୍ତଙ୍କର ସଫା କଲେ ଆଉ କଣ ହବ?
ଆଉ ଗାଁ ଗାଁ ପଟରେ କଥା କହ ଟିକଏ।
ଗାଁରେ ବୋ ଖାଲି ବର୍ଷା ହଉଛି। ଆଉ ପରିବା ଗୁରା ସବୁ ଲାଗିଛି ‌।
ହୁଁ କଣ କଣ ପରିବା ଲାଗିଛି?
ବାଇଗଣ ଲାଗିଛି, ପୋଟଳ ଲାଗିଛି।
ଆଉ କଣ ଲାଗିଛି? ବାଇଗଣ ପୋଟଳ, ପେଟଳ ଟିକେ ଧରିକି ଆସିବୁ ଇଡେ ହେଲା, ଆଉ ବାଇଗଣ ଟିକେ ଧରିକି ଆସିବୁ ଟମାଟୋ ଫମାଟ ଯାହା ହେଇଛି ଆଣିବୁ, ଜହ୍ନି ଟିକେ, ଭେଣ୍ଡି ଟିକେ, ସାରୁ ଫାରୁ ମା
ଏ ହେ ହେ ସାରୁ ସାରୁ ନାହିଁ ସାରୁ ନାହିଁ।
ଆଉ ସାର ନାହିଁ ଲେମ୍ବୁ ଫେଙ୍ଗୁ ଟିକଏ ଧରିକି ଆସିବୁ।
ହଁ ଲେମ୍ବୁ ନିହାତି ନେବି, ଲେମ୍ବୁ ନିହାତି ନେବି।
ହୁଁ।
ଆଉ ପୁଣି ମାଇଁ କହୁଥିଲେ କଣ ତାଙ୍କ ଗାଁକୁ ଯିବାକୁ।
ଓହୋ ତାଙ୍କ ଗାଁ ଯିବାକୁ ତାହେଲେ ଯାଇକି ଟିକେ ବୁଲିକି ପଳିଆସ। ସେ ଅପା ଘରକୁ ଯାଅ, ତାଙ୍କ ଗାଁ କୁ ଯାଅ। ସେ ଯାଅ ତମେ ଟିକେ ଏବେ ଗାଁକୁ ଯାଇଛୁ ମାନେ ଟିକେ ବୁଲାବୁଲି କରେ। ଗାଁ ରେ ଇଏ ଚାଷ ବାସ ସେ ବା ଯାଉଛି ବାହା ଯାଉଛି, ଇଏ ବିଲକୁ ଯାଉଛି ବା।
ହଁ ହଁ।
ହଁ ଠିକ କଥା ଯିବା କଥା। ଯାଉ ସିଏ, ସେ ଷ୍ଟ୍ରଙ୍ଗ ଅଛି। ଯାଉ ଟିକେ ଇଏ କରୁ, ଆଉ ମାମା ମାମା ତ ସିଏ ଆମ ବିଲ କଣ ଦେଖିନଥିବ।
ହଁ। ଏ ମୁଁ ମୁଁ ଚାରି ଦିନି ପରେ ଯିବି ହେରି ମ
ହଁ ଆସ ଟିକେ ସେ ଆସେ ଆଉ ଧରିକି ଆସେ ସବୁ ଏମିତି ଉଧ୍ରା ସେଉ
କଣ କହିଲୁ?
ହଁ ସେଠି କିଛି ଅସୁବିଧା ନାହିଁ ହେଲା ଆଉ ଇଏ ହଁ।
ଆଉ ଗୋଟେ ଥର ବାହା ଆସିଲେ କିରି ପୁରୀ ଯିବା ଆଉ।
ହଉ ତାହେଲେ ଯିବା ଆଉ କଣ।
ଏ ରଥଯାତ୍ରା କୁ ତ ଭିଡ ଯାଇହବନି।
ହଁ। ରଥଯାତ୍ରା କୁ ଭିଡ଼ ନୁହେଁ। ଓହୋ ହୋ ରଥଯାତ୍ରା, ରଥଯାତ୍ରାକୁ ଦଶ ଲକ୍ଷ ର ଲୋକ ଯୋଗଦେବେ ଇଏ କରିବେ, ତୁ ଯଦି ଯିବୁ ତତେ ସେଇଠି ସାନ୍ଦିକି ତତେ ସେଠି କୁଚକୁଚା କରିଦେବେ ପୁରା।
ନା ନାଇଁ, ମୁଁ ଯିବିନି ଏତେ ଗହଳିରେ।
ହଁ।
ମୁଁ ଫାଙ୍କା ଟାଇମରେ ଯିବି।
ଆଉ ର ଜଗନ୍ନାଥ ଇଏ ପୁରୀ ଜଗନ୍ନାଥ ଗଲେ କଣ ଖାଉ?
ପୁରୀ ଜଗନ୍ନାଥ ଗଲେ ଅଭଡ଼ା ଖାଏ।
ହଁ, ଅଭଡ଼ା ଆଉ ଛେନା ଫେନା ଖାଉ ନା ନାଇଁ? ଛେନା ମୁଁ ଯାଇଥିଲି ଯେ ଭାଗ୍ୟ ହେରିକା ଆମେ ଯାଇଥିଲୁ। ଛେନା ତାପରେ ଆଉ କଣ କଣ ହେରା କେତେ ପ୍ରକାର ବା ଯୋଉ ଛପନ ଭୋଗରୁ ହେଇଥିରୁ ଚାରି ଚାରି ପାଞ୍ଚଟା ସେଇଥିରୁ ଆମେ ଅଭଡ଼ା ଖାଇଲେ ତା ସହିତ ସେ ଭିତରେ ମିଳୁଚି କଣ ଛେନା ମିଳୁଚି ତା ତାପରେ କେତେ କଣ ହେରା ଦଉଚନ୍ତି। ଛପନ ଭୋଗରୁ ବି ଇଏ ମାନେ ଖାଇଆକୁ ହେରା ଭଲ। ଜଗନ୍ନାଥଙ୍କ ଖାଇବା ନା ସେଠିକି।
ଆଉ ସମୁଦ୍ର କୂଳ ଯାଇଥିଲୁ? ଯୋଉ ଯାଇଥିଲୁ ଭାଗ୍ୟ ହେରିକା ସାଙ୍ଗରେ।
ସମୁଦ୍ର କୂଳ ଯାଇଥିଲି ଆଉ ସ୍ନାନ ଯାତ୍ରା ଦେଖିଲେ ଜାଣିିଚୁ ନା ନାଇଁ ସ୍ନାନ, ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଦେଖିଲେ ସ୍ନାନ ପୂର୍ଣ୍ଣିମାରେ ତୋର ପାପ କଟିବ। ସ୍ନାନ ଯଦି ଏହି ପାଣି ରେ ଯଦି ତୂର ଯଦି ହେଇ ପାଣି ପଡିବ ମାନେ ତୁ ପୁରା ପାପ ପୁରା ସାତ ଜନ୍ମର ପାପ କଟିଯିବ ଏହିଭଳିଆ।
ହଁ, ଜଗନ୍ନାଥ ସେ ପୁରା ନିରାକର।
ହଁ, ହଉ ଯା କଣ କ ମୁଁ ଯାଉଚି ଇଆଡେ ତୁ ଯା କଣ କରିବୁ ଆଉ ରଖିଦଉଚି।
ହଉ ମୁଁ ରଖୁଚି ଯାଉଚି ମା ପାଖୁକୁ ଯାଉଚି।
ହଉ ହଉ।